ହ
ହାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହଁ କୁହନ୍ତୂ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ତି ଟିକେ ପଇସା ଟିକେ କରିବା ନ ଏବେ ବି ଖାଇନାହିଁ। ହଁ।
ଟିକେ ବାହାରୁ ଟିକେ ଆସନ୍ତୁ ଟିକେ। ହଁ ଏଥର ଠିକ ଅଛି ହ୍ୟାଲୋ।
କହୁ ହଁ।
ଆପଣ କିସ କହୁଥିଲେ ଗାଡ଼ି ଆଣିଥାନ୍ତେ ନା ନାଇଁ କିସ?
ଗାଡି ଗୋଟେ ସ୍କର୍ପିଓ ଆଣିଥାନ୍ତେ।
ହଁ।
ଆଉ କେତେ କିସ କଣ ପଡିବ କେତେ ପଇସା?
ହଁ ଫାଇନା ଫାଇନାନ୍ସ କରିକି ଆଣିବେ ନା ଡାଇରେକ୍ଟ କ୍ୟାସ୍ ଦେଇକି ଆଣିବେ।
ନା ଏତେ ପଇସା ନାହିଁ ଫାଇନାନ୍ସ ଟେ କରିଥାନ୍ତେ ଆଉ ଏତେ କେ୍ୟାସ୍ ତ ନାହିଁ। ଲକ୍ଷ ତିନି ଲକ୍ଷ ଚାରି ଲକ୍ଷ ଆମ କତିରେ କ୍ୟାସ୍ ଅଛି। ଆଉ ଚାରି ପାଞ୍ଚ ଲକ୍ଷ କରିଥାନ୍ତେ ଲ ଇଏ ଫାଇନାନ୍ସ କରିଥାନ୍ତେ ଆଉ।
ଓ ଆପଣଙ୍କୁ ହଁ ମୁଁ କହୁଛି କି ସେ ଯେ ଗାଡି ତ ପଡୁଛି ପନ୍ଦର ଲକ୍ଷ ଭିତରେ ପଡୁଛି ବୁଝିଲେ। ଆପଣ ଯଦି ଦି ତିନି ଲକ୍ଷ ଡାଉନ ପେମେଣ୍ଟ ଦଉଛନ୍ତି ଆଉ ଆପଣଙ୍କୁ କିସ୍ତିର ପଇସା ହ ହବ ବୁଝିଲେ ଆ ଆଉ ଗା ଯଦି ଆପଣ ନେଉଛନ୍ତି କି ସେ ଚଲିବା ପାଇଁ ନା ଭଡ଼ା ଫଡ଼ା ଦେବା ପାଇଁ?
ନା ସାର୍ ଏଇ ଭଡା ମାନେ ଆମର ଆମ ଏଇ ଗାଁ ପାଖରେ ସବୁ ଯ ବାହାଘରିଆ ଶିଯିନ ଆସିଲା ନା। ଏସବୁ ବା ଏ ଗୋଟେ ଗୋଟେ ଆମର ବାଟେ ବାଇ ଆମର ବୋଲେର କମ ଅଛି। ଆଉ ସେ ଗୋଟେ ପା ଗୋଟେ କି ଦିଟା ଅଛି ଆଉ ସେଇଥିପାଇଁ ଗୋଟେ ବୋଲେରୋରେ ବାହାଘରିଆ ସିଝିନ ଆସିଲାନି ଭଲ ଚାଲିବ ଆମର ଏ ବାଡେ ଆମର ଟାଉନ ଏରିଆ ନା ଭଲ ଚାଲିବ। ସେଥିପାଇଁ ଗୋଟେ ଦେଖୁଥିଲି ସ୍ପର୍ଚିଓ ଆଣିବି ଆଉ। ଏ କିସ୍ତି କି ମାସ୍କି ମାସ କିସ୍ ତି ଦେଇଦବା। ହଁ, ଗାଡି ବିଜ୍ ନେସ୍ ଗୁଟେ କରିବା ଆଉ।
ଅହ କିସ୍ତି ତ ଆପଣଙ୍କୁ ଦେଇତେ ହବ। ଯେହେତୁ କିସ୍ତିରେ ଆଣିବେ କିସ୍ତି ତ ଦେଇତେ ହବ। ଆ ମୁଁ କହୁଛି ଗାଡି ବିଜନେସ୍ ନ ହୁଁ। କନ୍
କିସ କହିଲ?
ମୁଁ କହୁ, ମୁଁ କହୁଥିନି ଯେ ଆପଣ ଗାଡ଼ି-ଇ ୟା ଆଗରୁ ତ ବେପାର କରିନା, ଏ ନୂଆ ଷ୍ଟାର୍ଟ କରୁଛନ୍ତି ତ।
ହଁ ନୂଆ ନୂଆ ନୂଆଁ।
ହଁ, ୟା ଆଗରୁ କିସ କରୁଥିଲେ?
ୟା, ଆଗରୁ
ହଁ।
ୟା ଆଗୁରୁ ଏଇ କାରବାର ଥିଲା ଆଉ। ବିଜ୍ ମାନେ ଗୁଟେ ପରିବା କାରବାର କରୁଥିଲେ ଆଉ।
ହ ପରିବା କାରବାର କରୁଥିଲେ ତ, ମାର୍କେଟ ଉପରେ କି?
ହୁଁ ମାର୍କେଟ ଉପରେ।
ହଁ, ମୁଁ ଦେଖିଛି ବୋଧେ ମନ ହଁ, ମନେ ମୁଁ ଦେଖିଛି ବୋଧେ! କ ଜଣା ଯାଉଛି।
ହଁ, ଦେଖିଥିବେ ଯେଆରେ ସେର୍ ସମେତେ ମତେ ଜଳେଶ୍ଵର ଏରିଆ ଟା ଫୁଲ୍ ଲୋକ ଚି଼ହ୍ନ ନା।
ଆ, ହଁ।
ରହିକି କେମିତି ସାର୍ କିସ କିଣି ପରିବା ଗାଡି ଆଉ ଦି ମାସ ଭିତରେ ବାହାରିକି ଦବା। ଦି ମାସ ଭିତରେ ବାହାରିକା ଆଉ ଆପଣ ସେଇ ପାଇଁ ଟିକେ ଫୋନ୍ କରିଥିଲି ଜଲଦି।
ଅ ହ ଆପଣ ଯଦି ଗାଡି ନେବେ କନଫର୍ମ ହେଇଛନ୍ ବୁଝିଲେ!
ହଁ ସାର୍।
ହଁ, ତାନେ ଆପଣଙ୍କର ଗାଡି ଟା ଡାଉନ୍ ପେମେଣ୍ଟ ଦେନେ ବୁକିଂ ହେଇଯିବ। ବୁଝିଲେ ଆଗେ ଆଗେ ବୁକିଂ କରିତେହବ।
ଆଗେ ବୁକିଂ କରିତେହବ। ମୁଁ, କହିନି ସାର୍ ବୁକିଂ ପାଇଁ କିସ ପଇସା ଫଇସା ଦେଇତେହବ ତ? ହଁ, ମାନେ ତିନି ଲକ୍ଷ ଦେଇ ତ, ଚାରି ଲକ୍ଷ ତିନ
ହଁ, ଏହାରକୁ ଦେଇଦେଇ ଥବ ଦେନେ ବୁକିଂ ଭୋସୋ ଦେବେ ମାନେ, ବାକି ଦେବେ ହେଲା।
ହୁଁ।
ସେଠି ଫାଇନାନ୍ସ ବାଲା ଆସିବେ। ସେମାନେ ଡକମେଣ୍ଟ ସବୁ ନେବେ। କେତେ କିସ ଜାଗା ଅଚ୍ ଚି ଘର କେଇଟି ଡକୁମେଣ୍ଟ ନେବେ। ଡକୁମେଣ୍ଟ ନେଲା ପରେ ଆପଣଙ୍କ ଫାଇନାନ୍ସ ହବ। ବୁଝିଲେ, ଫାଇନାନ୍ସ ହେଲା ପରେ ସେ ମାନେ କହିବେ ଯେ, ମାସକୁ କେତେ କିସ କିସ୍ତି ପଡିବ। ସେ
ହୁଁ।
ସେ ଅନୁସାରେ ଆପଣ ଆପଣଙ୍କର
ତା'ପରେ ଗାଡି ଆପଣଙ୍କୁ ଦିଆହବ।
ହେଣ୍ଡଓଭର୍ କର୍ ଦିଆଅବ।
ହଁ, ତାପ ଯେହେତୁ ଆପଣଙ୍କ ଫାଇନାନ୍ସ ହେଇଗଲା, ବ୍ୟାଙ୍କ୍ ବାଲା ସେଇଟା ବୁଝିବେ। ସେଟା ଆଉ ସୋରୁମ୍ ର କିଛି ଦାୟିତ୍ଵ ନାହିଁ ଯେ, ପଇସା କେଇଠୁ ଆସିଲା, କିସ ଗଲା। ସେଟା ସୋରୁୁମ୍ ବାଲା ଆଉ କିଛି ବୁଝିବେ ନାହିଁ।
ବ୍ୟାଙ୍କ୍ ବାଲା ଇନ୍ଟ୍ରେ ମୋ ବ୍ୟାଙ୍କରୁ ଇଏ କାଟିବେ ଆଉ।
ହଁ, ହଁ, ସେଟା ବ୍ୟାଙ୍କ୍ ବାଲା
ଆଜ୍ଞା ସାର୍।
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହଁ କୁହନ ମୁଁ କହୁଥିନି ଏଇ ଯେ ଆପଣ କହୁଥିଲେ ଯେ ଫାଇନାନ୍ସ କଥା ବୁଝିଲେ। ଫାଇନାନ୍ସ ଟା ମୁଁ କହୁଛି ଥରେ ସୋରୁମ୍ ରୁ ଫାଇନାନ୍ସ ହେଇଗଲା ପରେ ଆଉ ଯାହା ପଇସା ଆପଣ ଦେବା କଥା ବ୍ୟାଙ୍କକୁ ଦେବେ ଆମକୁ ଦେବା ଦରକାର ନାହିଁ ଯେହେତୁ ସେଇଟା ଫାଇନାନ୍ସ ହେଇଗଲା ସେଇଟା ସବୁ ପଇସା ଆପଣ ଯିବ ଆପଣଙ୍କ ବ୍ୟାଙ୍କକୁ।
ମାନେ ଡାଇରେକ୍ଟ ବ୍ୟାଙ୍କୁ ଏକକାଉଣ୍ଟରୁୁ କାଟିକି ବ୍ୟାଙ୍କକୁୁ ଯିବ ଆଉ।
ହଁ ହଁ ଆଉ ସେଟା ଆମ ସାଙ୍ଗରେ କିଛି ଲିଙ୍କ ରହିବନି ଯେ କେ ଆ ଆମେ ପେମେଣ୍ଟ ଟା ନେବା ବ୍ୟାଙ୍କ ପାଖରୁ ଯେହେତୁ ଫାଇନାନ୍ସ ହେଇଗଲା ତ
ଆପଣ ହୁଁ ହୁଁ ଆପଣଙ୍କ ତର କଥା ନାଇଁ ଡାଇରେଟ ବ୍ୟାଙ୍କ ରୁ କାଟିବ।
ହଁ ହଁ। ଆଉ ଗାଡି ଆପଣ ତ ସ୍କର୍ପିଓ ନେବେ କହୁଛନ୍ତି ନା ଆଉ କିଛି ନବାରମ ମାଇଣ୍ଡ ଅଛି ଅଲଗା କିଛି ନବାର ଅଛି କି? ଯଦି କେନ ସ୍କର୍ପିଓ ନେବେ ନା ଯଦି ଆଉ ଟିକେ ଲୋ ବଜେଟରେ ଥାନ୍ତା ଆଉରି ଲୋ କମରେ ବି ଅଛି ଏଇ ସୁଇଫ୍ଟ ଆକା ଅଛି କମ ପଇସା।
ତି ନହେଲେ ନହେଲେ ଆଉ ଗୋଟେ ବୋଲେରୋ ଆଉ ଅଲଗା କିଛିଟା ଦେଖିବା ନହେଲେ ଆଉ ଦେଖିବା କି ବଜେଟ ଦେଖ ଦେଖିବା ଆଉ ଭଲ ଚାଲିବ ଯେଉ ବାହାଘିରିଆ ସିଜିନର ସେମିତି ଦେଖିବା ଆଉ।
ହଁ ବାହାଘର ସିଜିନ ତ ଡିମାଣ୍ଡ ସବୁବେଳେ ରହିଛି ବୋଲେର ଅପେକ୍ଷା ସ୍କର୍ପିଓରେ ବେଶୀ ରହିଛି ବୁଝିଲ। ହଁ ଆଉ ବାହାଘର
ସେଥିପାଇଁ ତ ସ୍କୋର୍ପିଓର ଟା ଟାଣିକି ନେବ ଭାବୁଥଲି
ହଁ ସ୍କର୍ପିଓ ଟା କହୁଛନ୍ତି ସ୍କର୍ପିଓ ଟା ଘଟି ହେଲା।
ଦେଇକି ସାର୍ କେବେ କେ ହସ ଦାମ ଟିକେ ଅଧିକା ଆଉ।
ହଁ ସ୍କୋର୍ପିଓ ଟା ଟିକେ ଦାମ ଅଧିକ ଆଉ ସେଇଟା ମୁଁ କହୁଛି ଆଉ କିଛି ନାଇଁ।
ହୁଁ ହଉ ସାର୍ ଆପଣ କେ-କେବେ ଟାଇମ ଦେବେ କେତେବେଳେ ଯାଇକି ତାକୁ କଣ କଥା? ଲୋନ୍ ଟା କେମିତି ହବ ସେକ୍ସନ?
ଆପଣ ଫାଙ୍କା ଦେଖିକି ଏ ମୁଁ ତ ରହୁ ସବୁବେଳେ ଆପଣ କାଲି ଆଡକୁ ଆସୁନ ବୁଝିଲେ।
କାଲି ଆଡକୁ ଯିବା।
ହୁଁ।
ହଉ।
ଆମ ପାଖରୁ କିଛି ସେକେଣ୍ଡ ହ୍ୟାଣ୍ଡ ଗାଡି ବି ଅଛି ହେଲା ସ୍କର୍ପିଓର ମାନେ ତିନି ବର୍ଷ ଚାରି ବର୍ଷ
ହଉ ଦେଖିବା କାଲି କା କା କାଲିକି ଗଣେ କଥା ହେବା ଆଉ।
ହଁ କଥା ହବା ଆଉ ଆପଣ ହଁ ଦେ ଯଦି କାଲି କାଲି ଆସିବେ ବୁଝିଲେ ମୁଁ ଆଗୁଆ ହ୍ୟାଲୋ
ହୁଁ ସାର
ହଁ ମୁଁ କହୁଛି କି ସ୍କର୍ପିଓ ଗାଡି ଆମ ପାଖରୁ ତିନିଟା ସେକଣ୍ଡ ହ୍ୟାଣ୍ଡ ଅଛି ବୁଝିଲେ?
ହୁଁ।
ହଁ ତିନିଟା ସେକେଣ୍ଡ ହେଣ୍ଡ ଅଛି ସେଥିରୁ ଆପଣଙ୍କର ହଁ ଗୋଟେ ଅଛି ଦି ବର୍ଷା ଗାଡି ଗୋଟେ ମାନେ ଦୁଇ ବର୍ଷ ନୂଆ ଗାଡି ହେଲା।
ନୂଆ ଗାଡି ଦି ବର୍ଷ ଗାଡିଟା ଆଉ କମ କମ ଜ
ହଁ ମାନେ ଗୋଟ ହଁ ଦି ବର୍ଷ ଗାଡି ମାଲିକ ତାଙ୍କର ବିକିଦେଲେ କେନେ ହଁ ମାଲିକ ବିକିଦେଲେ କେନେ ସେ ଇଭିର ଗାଡି କିଣିଲେ ବୁଝିଲେ?
ହଁ ହଉ।
ତାଙ୍କର ପେଟ ଇଏ ଗାଡି ବେଟେରୀ ଗାଡି କିଣିଲେ। ହଁ ବ୍ୟାଟେରୀ ଗାଡ଼ି କିଣିଲେ ଯେହେତୁ ପେଟ୍ରୋଲ ରେଟ୍ ବଢ଼ିଗଲା ତ ହଁ।
ହଁ ସେଇପାଇ ବ୍ୟାଟେରୀ ଗା ତା ବିକିଦେଲେ କଣ୍ଡିସନ ଭଲ ଅଛି ନା?
ସେ କଣ୍ଡିସନ ଭଲ ଅଛି। ସେ ବେଶୀ ଚଲିନା ତାଙ୍କ ଘର ପାଇଁ କିଣିଥିଲେ। ତାପରେ ଯେହେତୁ ବେଟ୍ରି ଗାଡ଼ିଟା ବାହାରିଗଲା ସେ ବେଟ୍ରି ଗାଡ଼ି ଗୋଟେ ମହିନ୍ଦ୍ରାର ନେଇଛନ୍। ଏଇ ଯେ ନୂଆ ମାର୍କେଟର ଆସିନି ମହିଦ୍ରା ର ବେଟ୍ରି ଗାଡି ଟା?
ହଁ ହଁ ହଁ।
ହଁ ସେଟା ତିରିଶ ଲୋକ ବଡୁଛି ସେଟା ଦେଇକି ସେ ନେଇଛନ୍ତି ଭଲ ଗାଡିଟା। ବୁଝିଲେ? ଆଉ ଏଟା ବିକି ଦେଇଛନ୍ତି ଏଟା ଯଦି ଅଛି ଭଲ କଣ୍ଡିସନ ଗାଡ଼ଟା ଅଛି। ମୁଁ ଆପଣ ଯଦି ଆସିବେ ମୁଁ ଦେଖିଦେମି। ଏଟା ଭଲ କଣ୍ଡିସନ ଗାଡ଼ି ଅଛି ଆଉ ପ୍ରାଇସ୍ ବି ଏଇଟା କମ୍ ପଡ଼ିବ। ନୂଆ ଅପେକ୍ଷା କମ୍ ପଡ଼ିବ। ଯଦ ଆପଣ ନେବେ କଇବେ ଏଟା ମୁଁ ତାହାନେ ଏଇଟା ଆପଣଙ୍କୁ ଦେଖିଦେମି ଭଲ କଣ୍ଡିସନର ହବ ଏଟା ଗାଡିରହିବେ।
ଦେଖିବା ଆଉ ସାର କାଲି ଗଲେ ଆଉ
ହଁ କାଲି ଗଲେ ଆପଣ ଆସିବେ ଟାଇମିଂଟା କେତେବେଳେ ଆସିବେ କୁହନ୍ତୁ? ବିକାଳେ ନା ବିକାଳ ମାନେ ଏଇ ହଁ।
ଚାରିଟା ବେଳେ ସାଢେ ତିନିଟା ବେଳେ ଟାଇମର
ଚାରିଟା ବେଳକୁ ନା ଆପଣ ପାଞ୍ଚ ବେଳକୁ ଆସନ୍ତୁ ବୁଝିଲେ ନା। ସାଢେ ସେତବେଳକୁ ମୁଁ ଯାଇ ହଁ ହଁ ଠିକ୍ ଟାଇମ୍ ହଁ।
ହୁଁ ସାଢ଼େ ପାଞ୍ଚ ଆଉ
ହୁଁ ସେଇ ଟାଇମକୁୁ ଆପଣ ଆସନ। ସେଇ ଟାଇମରେ ଆସିନେ ଆମେ ଗାଡିଟା ଡିସକସ କରିଦବା କେତେ କିସ ଗଡିନି ବି ବେଶୀ ଗାଡି ବୁଝିଲେ ଗାଡି ଗଡିିନିବି ବେଶୀ ଗାଡି ପୁରା କଣ୍ଡିସନ ଭଲ ଅଛି। ହଁ ହଁ କଣ୍ଡିସନ ପୁରା ଠିକ୍ ଅଛି। ହଁ ଆରାମସେ ଚାଲିବ ତାଙ୍କ ଦୁଇ ବର୍ଷ ଗାଡ଼ି ଆଉ ଗାଡ଼ି ଗଡ଼ିନି। ଗାଡ଼ି ପୁରା ନିଉ ବୁଝିଲେନା ଦେଖି ଦୁଃଖା ହଁ ଆଉ ଗୋଟେ କାଷ୍ଟମର ସିଙ୍ଗଲ ଗାଡ଼ି କାଷ୍ଟମର ଗୋଟେ। ଆଉ ଆପଣ ଆଉ ଗାଡି ନମ୍ବର ଏ ଦେଖିବେ ଚାଲାଣ ଫାଲାଣ ବି କି କିରି କିଛି ନାହିଁ ବୁଝିଲେ ନା?
ହୁଁ ହୁଁ।
ହଁ ଗାଡି କଥାଟା ହେଲା ସେଇଠି ଗାଡି ପୁରା ଏକ ନମ୍ବର ଅଛି। ମୁଁ ସେଇଟା ପାଇଁ କଇନି ନୂଆ ଗଡ଼ି ନବା ଅପେକ୍ଷା ଆପଣ ଯେହେତୁ ନା ଘର ପାଇଁ ତ ନଉନ ଏଇଟା ତ ସେ ଭଡାରେ ଲଗେଇବେ। ଆଉ ପୁନା ଗାଡି ଟା ନେଇ ଯିବେ। ଦି ବର୍ଷର ଗାଡି, ଗାଡି ପୁରା ଭଲ ଅଛି ବୁଝିଲେ?
ହୁଁ।
ଆଉ ଆସ କାଲି ଆସୁନ ଆଉ ମୁଁ ଆଉ କାଲି ଆସନେ ଆଉ ଡିସକସନ କରିବା ବୁଝିଲେ।
ହୁଁ।
ଆଉ ଆପଣଙ୍କ ଘରଟା ସେଇଠି ନା ଯଇଠି କହିଥିଲେ ବାଲେଶ୍ଵରର ଜଳେଶ୍ୱର ଜାଗା ନା? ଆମ
ହୁଁ।
ହଁ ସାର୍।
ହଁ। ବାଲେଶ୍ଵର।
ହ୍ୟାଲୋ।
ହଁ।
ହ୍ୟାଲୋ।